କଣ କହୁଥିଲୁ ଆମର ସାମ୍ବିଧାନିକ ଅଧିକାରରେ କଣ ଅଛି କହିଲୁ? ଆମର ସାମ୍ବିଧାନିକ ଅଧିକାର କଣ ପାଇଁ ମୁଁ ଦିଆଯାଇଛି ସେ ସାମ୍ବିଧାନିକ ଅଧିକାର ଆମର କୋଉ ଧାର ର
ସମ୍ବିଧାନର ଧାରା କଣ ସ ସମ୍ବିଧାନ କୋଉ ଧାରା
ସାମ୍ବିଧାନିକ ଅଧିକ କାର ଯୋଉଟା ଆମର କଣ ଏ ତିରିଶ ନା ବତିଶ ରେ ଅଛି ଯାହା ଫଳରେ କଣ ଯାହା ଫଳରେ ଆମେ କଣ ଧର ଆମେ କୌଣସି ଦଣ୍ଡ ମାନେ ଆମେ କିଛି ଦୋଷ କରୁନାହାଁନ୍ତି ଆମକୁ କଣ ଦଣ୍ଡ ଦେଇପାରିବ କି?
ନାଇଁ।
ପାଇଁ କଣ ଆମେ କହିବ୍ ତା ପାଇଁ ଆମେ ସ୍ଵର ଉତ୍ତୋଳନ କରିପାରିବା ଆଉ ଏମିତି ବହୁତ ସାରା ଅଛି। ଯେମିତି ଆମ ରାଷ୍ଟ୍ରପତି କି ଆମର କଣ କିଛି ଦୋଷ କୁ ଉଁ କମ କରିଦେବି ଦୋଷ ତ କମ କରିହବନି ଆମକୁ ଧର କୌଣସି ଆମକୁ ଦିଆହେଇଛି ପନିସମେଣ୍ଟ ଦିଆହେଇଛି
ହଁ ହଁ ଆମକୁ ଧରି ନେ ଆମକୁ ଫାଶୀ ମାନେ ଜଣଙ୍କୁ ଫାଶୀ ଦିଆହେଇ କି ରାଷ୍ଟ୍ରପତି ଚାହିଁଲେ ବି ଅଟକେଇ ଦେଇ ପାରିବେ।
ହଁ ତାକୁ କମ କରିଦେଇ ପାର ରିବେ ଆଉ ଆଉ କଣ ରହିଲା? ଧର କୌଣସି ସରକାରୀ କର୍ମଚାରୀ ଆମେ କଣ ତାଙ୍କୁ ତାଙ୍କ କାମ ଉପରେ କଣ କିଛି ପଚାରି ମଧ୍ୟ ପାରିବା କି ସେ ଠିକ ସେ କାମ କରୁଛନ୍ତି କି ନାହିଁ ଏମିତି ସବୁ ଆମର କଣ ପାଞ୍ଚ ପ୍ରକାର ଅଛି ସେଇଥିରେ ବୁଝିଲୁ।
ହୁଁ କଣ କଣ?
ସେଟା ଇଂଲିଶ ରେ ମୁଁ ଜାଣିଛି ଓଡିଆରେ ତ ମୁଁ ଜାଣିନି ଜାଣିଲେ କହିବି ଆଉ।
ଅ ହଉ।
ଆଉ ଅ ତୁ ତମ ଘରେ ତୁ କହିବା ପାଇଁ ଆମେ କଣ କହିଲେ? କହିବାର ଅଧିକାର ଆମେ ଯୋଉ କହିଲେ ତୋର କଣ କଣ? କହିବାର ଅଧିକାର ଅଛି କହିଲୁ
କହିବାର ଅଧିକାର ମାନେ କୋଉଠି
ମାନେ ତୁ କଣ ତୁ ତୋର ଗୋଟେ ତୋର ଉଁ ତୁ ଗୋଟେ କଥା କହିବାକୁ ଚାହୁଁଛୁ
ମୁଁ ଗୋଟେ କ ମୁଁ ଗୋଟେ କଥା ପଚାରିଛି ଯୋଉ ଜୀବନ ରେ ଆମର ର ମାନେ ସବୁ ଇଚ୍ଛା ମାନେ ପୂରଣ ହେଇଯାଉଛି ଆମେ ବି ବିନା ପଇସାରେ ଆମର ସବୁ ଇଛା ପୂରଣ ହେଇଯାଉଛି ମାନେ ଯାହା ଚାହିଁବ ମାନେ ତାହା ବି ପୂରଣ ହେଇଯାଉ ଛି ଖାଇବାକୁ ଚାହୁଁଛେ ଖାଇବା ମାନେ ଉଁ ଯାହା ଚାହିଁବ ତାହା ମାନେ ରେଷ୍ଟ ଠୁ ଆରମ୍ଭ କରି ମାନେ ସବୁ କିଛି
ହୁଁ
ବିନା ପଇସାରେ ତତେ ମିଳିଯାଉଛି ତା ଜୀବନରେ ଯଦି ବିନା ପଇସାରେ ସବୁ କିଛି ମିଳିଯାଉଛି ତାହେଲେ ତୋର କଣ ପଇସା ଆବଶ୍ୟକ।
ପଇସା କାହିଁ ଆବଶ୍ୟକ ହବ ଯଦି ସେମିତି ଚାଲୁଛି ସବୁ ହଁ ଆମେ ତାକୁ ଥର ଖାଇବାକୁ ମିଳିଯାଉଛି ଧର ଆମ ପସନ୍ଦର ଖାଇବା ଥର ଆମ ଦରକାର ସେଇଟା ଯଦି ମିଳୁନି ତା ପାଇଁ ତଙ୍କୁ ପଇସ
ନାଇଁ ନାଇଁ କିନ୍ତୁ ସବୁ କିଛି ମିଳିଯିବ ତୁ ଯାହା ମାନେ ଖା ଏଇ ଜିନିଷ ଟା ଖଇବାକୁ ଚାହୁଁ ଥିବୁ ଏଇ ଜିନିଷ ଟା ବି ମିଳିଯିବ।
ତାହେଲେ ତ ଏମିତି ଯଦି ହେଇଯାଉଛି।ତାହେଲେ ପଇସାର ଆବଶ୍ୟକତା ନାହିଁ, ହଁ ଯଦି ଆମେ ଆମ ଦେଶର ଯଦି କିଛି ଉନ୍ନତ କରିବାକୁ ଚାହୁଁଛନ୍ତି ତେବେ ଆମର ପଇସା ଦରକାର।
ଦରକାର ଯଦି କୌଣସି ଗରିବ କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ବି ଆମର ପଇସା ଦରକାର। ଜୀବନରେ କିନ୍ତୁ ପଇସା ର ମୂଲ୍ୟ କିନ୍ତୁ ଅଧିକ ଅ
ତା ମାନେ ନୁହେଁ ଯେ ତୁ ଖରାପ ବାଟରେ ଯାଇଁକି ପଇସା ରୋଜଗାର କରିବୁ ସବୁବେଳେ କଣ ଖ ଭଲ ବାଟରେ ପଇସା ରୋଜଗାର କର ପାଠ ପଢିକି ଚାକିରୀ କର ଅ ସରକାରୀ ଚାକ ନହେଲେ ବେରକାରୀ ଚା କିରି ଘର ଯାମ ପାଟ ହୁଁ ଭଲ ବାଟରେ ଘ ଭଲ
କିନ୍ତୁ ଖରାପ କାମ କରିକି ପଇସା ରୋଜ କାର କରିବା ଭଲ ବି ନୁହେଁ।
ହୁଁ ସେଟା ସହଜ କିନ୍ତୁ ସେଟା ଭଲ ନୁହେଁ। ଆଚ୍ଛା ତୁ କଇଲୁ ତୋର କଣ ମାନେ ତୁ- ଅ-ଅ ତୋ ଫିଉଚରରେ ତୁ କଣ ବନିବାକୁ ଚାହୁଁଛୁ ହୁଁ। ତୋ ଭବିଷ୍ୟତରେ ତୁ କଣ ବନିବାକୁ ଚାହୁଁଚୁ? କଣ କରିବାକୁ ଚାହୁଁଚୁ?
ହଁ କରବାକୁ ତ ଚାହୁଁଛି କିନ୍ତୁ ଏଇଟା ଏଇନା କହିବିନି ଆଉ।
କଇଲୁ କଣ ହେବାକୁ ଚାହୁଁଚୁ କ?
ନାଇଁ ନାଇଁ ସେଇଟା ଆଉ ହଁ ପଇସା ତ ଯୁଆଡୁ ହେଲେ ବି ରୋଜଗାର କରିକି ପୋଷ।
କଣ କରିବି ସେଇ ପଇସାକୁ?
ସେଇ ପଇସା ଟାକୁ ମାନେ କିଛି ଭଲ କାମରେ ବ୍ୟବହାର
ଭଲ କାମରେ ମାନେ? କଣ କୋଉ କାମଟା
ଯେ କୌଣସି ଭଲ କାମ ହଉ କିନ୍ତୁ ସେ ଭଲ କାମରେ ହିଁ ବ୍ୟବହାର କରିବୁ ଏମିତି କିଛି ମାନେ ବାଜ୍ୟ ଖର୍ଚ୍ଚ କିନ୍ତୁ କରିବା ଅନୁଚିତ ସେମି ଏ ବାଜ୍ୟ ଖର୍ଚ୍ଚ ଅ ବାଜ୍ୟ ଖର୍ଚ ତ କେତେ ଅଛି?
ହରଣ ଦେ ଯୋଉଟା ଭଲ ବ୍ୟବହାର।
ଭଲ ବ୍ୟବହାର ମାନେ ଏଁ କାହାକୁ ବି ମାନେ କାହାର ଦରକାର ଥିବ।
କାହା କଷ୍ଟ ସମୟ କଥା ଶୁଣ କଷ୍ଟ ସମୟରେ ସାହାଯ୍ୟ କରିଦେଇପାରିବେ ଗରିବ ମାନଙ୍କୁ ଦାନ ବି କରିପାରିବ ବାପା ମାଙ୍କ ପାଇଁ ଘର କରିବେ। କରିବା ତାଙ୍କୁ ତାଙ୍କ ମନ ହିସାବରେ ତାଙ୍କୁ ବୁଲେଇ ପାରିବା। ଆମେ ଆମ ହିସାବ ରେ ବି ଆମ। ଚଳିପାରିବା ଆମେ କଣ ସ୍ୱାଧୀନ ହେଇକି ବଞ୍ଚିପାରିବା କାହା ଉପରେ ଆଉ କଣ ନିର୍ ଭର ହବାକୁ ପଡିବନି କି ପଇସା ଟଙ୍କାଟା ଦେ ଆମେ ଯଦି ନିଜ ରୋଜଗାର କରିଥାଉ ଆମେ କାହିଁ କାହାକୁ ହାତ ପତେ
ହଁ।
ପଇସା ଟା ବହୁତ। ଦରକାର।
ଆଉ ନୁହେଁ ଯେ ପଇସାଟାକୁ ବର୍ବାଦ କରିବା ମାନେ ଉଁ ଉଁ ନିଜେ ରୋଜ ତାର ଆଉ କରି ନାହାନ୍ତି ଥିଲା ତା ଆଡେ ଦେଖିଲା ବେଳକୁ ବାପା ଭାଇଙ୍କ ପଇସାରେ ଚଳି ଚଳିକି ଦେଖିଲା ବେଳକୁ ତାକୁ ବି ବର୍ବାଦ କରିବା ଇଆଡ଼େ ସେଆଡ଼େ ଏବେ ସେ ଏହା କଣ ଭଲ କାମ କି। ଆଉ,
ଆଉ ଆଉଉ ଉ ଉ ଉ ତମ ଆଡେ ଗଛ ଲଗଉଛନ୍ତି ନା
ହଁ ଆମର ଆଡେ ଗଛ ସବୁ ହାଣି ପକଉଛନ୍ତି ନା ଗଛ ଲଗେଇବେ କୁଆଡେ
ହଉ ଯୋଉ ତମ ଆଡେ ସଜନା ଶାଗ ହେଇଛି ନା
ହଁ ସଜନା ଶାଗ ହେଇଛି
ଆଉ ତମର ଭାଜିଛ ନା
ହଁ ଭାଜୁଛୁ
ଖାଉଛ ନା
ହଁ ଖାଉଛୁ
ହାତ ମୁହଁ ଧୋଇହଉଛ ନା?
ନା ଆମେ ଖାଇ ପିଇକି ହା ତ ମୁଁହ ଆଉ ଖାଇ ପିଇକି ତା ତମ ନିହାତି ଦେବା ଦରକାର, ନହେଲେ ଆମକୁ ରୋଗ, ଆମ ସହିତ ରୋଗ ସହିତ ଅନ୍ୟମାନଙ୍କ ବି ରୋଗ
ହଁ ଅନ୍ୟନ ଅନକୁ ବି ବ୍ୟାପିବା।
ଆଉ ତୁ ତ ନଖ ସଫା କରୁଛୁ ତ? ନଖ କାଟୁଚୁ
ହଁ ହଁ ସେଇଟା ଆଗ।
ନ କାଟିଲେ କଣ ହବ କହିଲୁ?
ନ କାଟିଲେ ଯୋଉ ନଖରେ ମଳି ଫଳି ପଶିକି ମଳି ଧୂଳି ବିଭିନ୍ନ ପ୍ରକାର ଆମର ମାନେ ଧାନ ହେଇ ଝାଳ ବହିକି କୁଣ୍ଡେଇ ହେଲେ ଆମେ କୁଣ୍ଡେଇ ଦେବେ ଯଦି ମଳି ବି ପସିବ ସେ ଆମେ ଯୋଉ ଖାଦ୍ୟ ଖାଉଥିବା ତା ଦେହରେ ବି ଆମ ପେଟକୁ ଯିବ ନା ନାଇଁ? ଆଉ ତା ଦ୍ଵାରା ଆମକୁ ରୋଗ୍ ରୋଗ ହବ
ହଁ ଧର ଆମେ ବଡ ବଡ ନଖ କରିଥିବା କାଠି ବାଜିକି ବି ତାର ବି ଉଁ ରକ୍ତ ବାହାରିିବାରେ ତାକୁ ବି ରୋଗ ହବ।
ମାନେ ଆ ମାନେ ଆଲାର୍ଜି ଭଳିଆ ବି ହେଇଯାଏ।
ଉ ହୁଁ ସବୁବେଳେ କଣ ଆସୁ, ଆମକୁ ସ, ହୁଁ ନିଜକୁ ନା ସଫାସୁତୁରା ରଖିବା ଦରକାର। ପୁରା ପରିଷ୍କାର ହେଇକି କି ରହିବାଦ କର୍ ଆଛା ତୁ ଗୋଟେ ବାହାରକୁ ଯାଉଛୁ ତତେ କେମ ତର୍ ତୁ ଗୋଟେ କଉ ଗୋଟେ କମ ପାନିକି ଯାଇଚ୍ ଚେ ତୁ ଜବ କରିବା ପାଇଁ ଚାକିର କରିବା ପାଇଁ ତ ତତେ ଏଠି କେମିତି କଣ ହେଇକି ଯିବା ଦରକାର? ତୁ ନିଜକୁ କେମିତିଆ ବନେଇକି ଯିବୁ?
ନିଜକୁ ଗୋଟେ ମାନେ ଏ ଉ ସାଧା। ସରଳ ଭାବରେ ଯିବି। ମାନେ।
ପୁରା ମୁଣ୍ଡକୁ ସାଇଜ ପୁରା ଚ ଆମ ଚୁଟି କିି ସାଇଜ କରି। ହୁଁ। ଆଉ ତୁ କଣ ତୁ ଜ ଚାକିରି କରିବା ତୁ ଆଉ ବାହାଘରିଆ ଡ୍ରେସ।
ନାଇଁ ନାଇଁ।
ଯୋଉଠି ଯେମତିଆ ଦରକାର ସ ସେଇଠି ଆମକୁ ସେମିତିଆ ଯିବା ଦରକାର। ଆଚ୍ଛା ତୋର ତୋତେ କିଏ ଗୋଟେ କିଛି ଗୋଟେ କହୁଛି। ତାର ପ୍ରତି ଉତ୍ତର। କେମତି ଦବା ଦରକାର ପୁରା ସାଧା ସିଧା ହେଇ ଦରକାର ସାଧା ସିଧା ସରଳ ଭାବରେ ଦବା ଦରକାର ନା ଏମିତି ରାଗିକି ପୁରା ମୁହ ମୁଁହ ପକେଇକି କ ହିଲା ଭଳିଆ କହିବା।
ସାଧା ସରଳ ଭାବେରେ ଦେଇ ମାନେ କଥାଟା ସିଏ ଯେମିତି କହୁଥିବ ସେମିତି ହିଁ କହିଲେ ଭଲ ଲାଗିବ ନୁହେ ତ ଯଦି ରାଗି ମାନେ ଇଏ ସିଏ କ ଏମିତି ବାଗରେ କହିବୁ ସିଏ ତା ମନରେ କଣ ଆସିବ? ଉଁ। ଏଇ ସ
କେ ଲୋକଟା ଭଲ ହୁଁ କେ ଲୋକଟା ଭଲ ନୁହଁ। ଇଏ ତ ଭଲସେ କଥା କହିପାରୁନି ସିଏ କଣ କରିବ।
ହଁ ଅ ଟିଙ୍ଗା ଲୋକ ରାଗି ଲୋକ ସେ ଇଏ ସିଏ।
ଆଉ ତମ ସ୍କୁଲରେ ହଉ ତମ କଲେଜରେ ହଉ ତମ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କଣ ବହୁତ ପ୍ରଶ୍ନ ପଚାରନ୍ତି?
ହଁ।
ତୁ ହାତ ଟେ
ହଁ ହାତ ହିଁ ଟେକେ।
ବହୁତ ଛୁଆ ଅଛନ୍ତି କଣ ହା ଡରନ୍ତ
ହଁ ହଁ ମୁଁ ବି ମୁଁ ବି ଥିଲି। ମୁଁ ବି ହାତ ଟେକେନି ମୁଁ ଜା ଜାନଥିବି ମତେ କିନ୍ତୁ ଡର ଲାଗିବ ମୁଁ ମାନେ ବି।
ଭୁଲ ହଉ କି ଠିକ ହଉ ସବୁବେଳେ ଆମକୁ କଣ ଉତ୍ତର ଟା ଦବା ଦର କାର। ଦେଲେ ସିନା ଆମର ଅଭ୍ୟାସ ହବ ଆମେ ଆଗକୁ ଯାଇଁକି କୋଉଠି ଗୋଟେ ଫେସ କରିପାରିବା ସବ।
ମୁଁ କିନ୍ତୁ ଯେମିତି ଯେବେ ଏଠୁ କଲେଜ ଗଲିଣି ମୁଁ ବି ମାନେ ସେ ସବୁ ମାନେ ପିଲାଙ୍କଠୁ ଦେଖିକି ମୁଁ ବି ମାନେ ତାଙ୍କ ଭଳିଆ ହବାକୁ ଚେଷ୍ଟା କଲି ସେ ସେମାନେ ଦେଇପାରୁଛନ୍ତି ମୁଁ କାହିଁ ଦେବିନି ମାନେ। ଥରେ ଦୁଇଥର ମୁଁ ଏମିତି ଯଉ ଦ ମାନେ ଆ ଏ ସେ ଉତ୍ତରଟା ଦେଲା ଦେ-ମାନେ ଯେଉଁ ଦେଲି। ସବୁ ସାର୍ ମାନେ ମ୍ୟାମ ମାନେ ଚିହ୍ନିଲେ। ସେ ଆଉ କୋଉ ମନରେ ବି ଗୋଟେ ମାନେ ଇଏ ଭାବ ପଳି ଆସିବ। ଏ କି ହଁ ସେଇଟା। ପଳେଇ ଆସିବ ତାପ ରେ ତୁ କହିବୁ ମୁଁ କହୁଛି ମୋତେ ସବୁ ସାର୍ ମ୍ୟାମ ମାନେ ଭଲ କହିବେ ମାନେ ଭଲ ଚିହ୍ନିବେ ଇଏ ସିଏ ସେଇଟା ତ ଇଏ ହବ ସେଥିପାଇଁ ତାପରେ ଯାହାବି କିଛି ହଉ ତାପରେ ତୋତେ ଆଉ ଡର ଲାଗିବନି ତ ଯାହାବି ମାନେ ପ୍ରଶ୍ନ ପଚାରିବେ ତାର ଉତ୍ତର କହିବୁ। ଜାଣିଥିବୁ କହିବୁ।
ସବୁ ଜିନିଷ ସବୁ ଜିନିଷ ର ଇଏ ନାଇଁ କି ତୁ ଖାଲି ଡରି ଡରିଲେ ତୁ କେବେ ଆଗକୁ ଯାଇପାରିବୁନି ସବୁବେଳେ କଣ ସାହସ ରଖିବା ଦରକାର ସାହସ ରଖିଲେ ସିନା ଆମେ ଗୋଟେ କିଛି କରିବା ଆଗକୁ ଟିକେ ଯିବା।
ଏ ସେମିତି ଥିଲି ନବମ ଦଶମ ଅଷ୍ଟମ ମାନେ ମୋ ସ୍କୁଲ ଟାଇମରେ ମୁଁ ସେମିତି ଥିଲି ମୁଁ ଜାଣିଥିବି ମୁଁ କିନ୍ତୁ ହା ତ ଟେକିବିିନି।
ହଁ ମୁଁ ବି ସେମିତି ଥିଲି ଏବେ ମୋର ସାହସ ହେଇଗ ସେଠି ସ ଶବ୍ଦ ଆସିଚି।
ହଉ କ ଏଥର।
ଏ ଗୋଟେ ମାନେ ସ ଙ୍କ କରୁଛି।
ହଁ ସିଏ ଏଇପଟେ ସବୁ ଶବ୍ଦ କରୁଚନ୍ତି ଆଉ।
ଆଉ ଜାଣିଚ ଆମ ପୁଅ ତାର ପଢିଲାନି। ଆଉ ପଡ଼ିଲନି ତାହେଲେ ତୋର ଆଉ। ଭଲ ମାର ରହିବ କି? ଏବେ ତୁ ଆଉ ନିଜକୁ ଦୋଷ ଦେଲେ କଣ ହବ ତୁ ଯଦି ସେଇ ସମୟରେ ଯଦି ସେତିକି ପରିଶ୍ରମ କର କାନ୍ଦୁ। ମନ ଦେଇକି ପାଠ ପଢିଥାନନ୍ତୁ ତୋର ବି ଆଜି ଭଲ ମାର୍କ ରହିଥାନ୍ତା ତୁ ବି ଗୋଟେ ଭଲ କଲେଜରେ ରେ ଯାଇକି ପାଠ ପଢିଥାନ୍ତୁ ସବୁବେଳେ କଣ ଅନ୍ୟକୁ ଦୋଷ ଦବାଟା ଠିକ ନୁହେଁ।
ହଁ ନିଜ ଦୋଷ ଆଗେ ନିଜ ଦେ ହଁ ମୋର କୋଉଥିରେ ଭୁଲ ଅଛି ମୁଁ କଣ କରିଚି।
ଅନ୍ୟକୁ ଦୋଷ ଦେବା ପୂର୍ବରୁ ନିଜ କୁ ଆଗେ ଠିକ୍ କରିବ କି ମୋର ଏଇଟି ଭୁଲ ଅଛି ମୁଁ ତାକୁ ଠିକ କରେ।
ହଁ ଅନ୍ୟକୁ ଗୋଟେ ଆଙ୍ଗୁଳି ଦେଖେଇବା ଆଗରୁ ନି ଜ ଆଡୁ ବା ତିନ ଟା ଆଙ୍ଗୁଳି ଗଲାଣି ନିଜ ଦୋଷ ଟା ଆଗେ ଦେଖିବାକୁ ଦରକାର।
ହୁଁ ଆମେ ସିନା ଠିକ ବାଟରେ ଗଲେ ଅନ୍ୟମାନଙ୍କୁ କଣ କହିବା ପରାମ ଦବା କି ତୁ ଠିକ ବାଟରେ ଚାଲ ଯେ ଆମେ ଭୁଲଥିବା ଅନ୍ୟ ମାନଙ୍କୁ ଠିକ କଥାଟା କହୁଥିବା ସେ କରିବ କି କେବେ କରିବନି।
ହୋଇ ଏମିତି ସେମିତି କରିଛି ଦେଖିଲା ବେଳକୁ ଆମକୁ ଏଇଠି କହୁଛି।
ଆଉ ତମର ସେଠି ଯୋଉ ଇ ବଗୁଲି ଯୋଉ ଖାଆନ୍ତି ସେରା ଆଉ ଅଛି ନା ସରିଗଲାଣି।
ପୁରା ମେଞ୍ଚେ ଖଣ୍ଡେ ହେଇଥିଲା ଆମେ ଯାଇଥିଲୁ ଏପଟେ ପୁରା ମିଠା ବଗୁଲି ତ ସୁନ୍ଦର ଲାଗୁଥିଲା ଆଁ ଗଲୁ ଆମେ ହଉଚି ଯଉ ପାରିଲୁ ଆଙ୍କୁରା ନେଇକି
ହୁଁ। ଶୁଭୁନି। ଶୁଭୁନି ତୋ କଥା। ହାଲୋ।